ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହଁ ଶଭିଲା।
ନମସ୍କାର।
ହଁ।
ଆ ଶୁବୁଚି
ଆଜ୍ଞା କୁହନ୍ତୁ।
ହ
ପାଠ ପଢଉଛି ଛୁଆ ଙ୍କୁ। ହଁ।
ହୁ
ଆପ ଆଉ ଖାଇସାରିଲେଣି?
ହେଲେ
ଆଁ?
ଆଜ୍ଞା ମୁଁ ଖାଇସା ଆଜ୍ଞା ଆଜ୍ଞା ମୁଁ ଖାଇସାଇଲିଣି।
ହଁ ହଁ।
ଆଜ୍ଞା ଆପଣ ଖାଇସାରିଲେଣି?
ହଁ।
ହୁଁ। ଆଜ୍ଞା କଣ ଖାଇଲେ?
ମୋମୋସ୍।
ଆଜ୍ଞା ମୋମୋସ ଖାଇକି ନିଦ ହବ ଆପଣଙ୍କୁ?
ହଁ।
ଆଜ୍ଞା ଆଜ୍ଞା। ମାନେ କଣ ଡାଇଟ୍ ମେଣ୍ଟେନ କରୁଛନ୍ତି ନା କଣ?
ନା ନା ବାହାରେ ଯାଇଥିଲି ତ ଖାଇଦେଲି।
ଆଜ୍ଞା। ଆଇ ରୋଷେଇ କରିନାହାନ୍ତି କିଛି ଘରେ?
ନା।
ଆଜ୍ଞା। ଆଉ ଆଜ୍ଞା ପୁଅ କୁ କଣ ପଢୁଚନ୍ତି?
ତାର ଏକ୍ଜାମ କାଲି ସେ ପଢୁଛି ଏସ ଏସ ଟି। ଇଂଲିଶ ୱାନ।
ଆଜ୍ଞା।
ଆଉ ସାନ ପୁଅ ହିନ୍ଦୀ
ଆଜ୍ଞା।
ତମର ସେଠି କଣ ପାଟିିତୁଣ୍ଡ ହଉଚି ପଛରେ ବହୁତ।
ଆଜ୍ଞା କଣ କହିଲେ?
କିଏ ପଛରେ ଝଗଡା ଲାଗୁଚନ୍ତି ନା କଣ?
ନାଇଁ ଆଜ୍ଞା ଝଗଡା ନାଇଁ ଏଠି ଜଣଙ୍କର ଟିଭି ଚାଲିଚି ମୋ ଉପରେ ଛାତ ଉପରେ ଅଛି ତ ସେଥିପାଇଁ। ତଳେ ଟିଭି ଚାଲିଚି ଜଣଙ୍କର।
ଓହୋ। ହଁ।
ଆଜ୍ଞା।
ଆଉ ବର୍ଷା ହେଇଥିଲା?
କଣ କହିଲେ?
ଆଉ ବର୍ଷା ହେଇଥିଲା?
ଆଜ୍ଞା ଆଜ୍ଞା ବର୍ଷା ହେଇଥିଲା।
ହୁଁ।
ବହୁତ ସମୟ ହେଇଛି ବର୍ଷା ଆଜି।
ଓହୋ।
ଆଜ୍ଞ ଆପଣଙ୍କ ଆଡେ ବର୍ଷା ହେଇଚି?
ହଁ ଏବେ ତ ହଉଚି କଣ୍ଟିନିଅସ।
ଆଜ୍ଞା।
କିନ୍ତୁ ଗୁଳୁ ଗୁଳି ବୋହୁତ।
ଆଜ୍ଞା ସେଟା ତ ସତ କଥା।
ହୁଁ। ଆପଣଙ୍କର ଭାଇ ଭୋଉଣୀ କେତେ ଜଣ?
ଆଜ୍ଞା ମୋର ଦୁଇ ଭାଇ ମାନେ ମୁଁ ଆଉ ମୋର ଜଣେ ସାନ ଭାଇ।
ଭୋଉଣି?
ନାଇଁ ଆଜ୍ଞା ଭୋଉଣୀ ନାହାନ୍ତି ମୋର।
ଉଁହୁଁ।
ଆଜ୍ଞା।
ଦ ସାନ ଭାଇ କଣ କରନ୍ତି?
ଆଜ୍ଞା ସାନ ଭାଇ ଏବେ ପ୍ଲସ ଟୁ ବିଜ୍ଞାନ ପଢୁଛନ୍ତି।
ପ୍ଲସ୍ ଟୁ କୋଉଥିରେ ସାଇନ୍ସ ଆଛା ହଁ। କୋଉଠି?
ଆଜ୍ଞା ଆମ ଏଠି ରେକୁଟିଆ ବୋଲି ଗୋଟେ କଲେଜ ଅଛି ସେଠି।
ହୁଁ।
କୁସେଳ ଆଞ୍ଚଳିକ ମହାବିଦ୍ୟାଳୟ ରେକୁଟିଆ।
ହୁଁ।
ଆଜ୍ଞା।
ହୁଁ।
ଆ ଆଜ୍ଞା କୁହ? ଆଜ୍ଞା ବାପା ଆଉ ମା ଅଛନ୍ତି।
କଣ କହୁଥିଲେ?
ମଁ ଇଲି ବାହାରକୁ କୁଆଡେ ବୁଲିବା ପାଇଁ ଯାଇଥିଲେ ଆଜି?
ହଁ ଏମିତି ମାର୍କେଟ।
ଆଜ୍ଞା ମାନେ
ପାଇଁ ଏମିତି ପଳେଇଥିଲି ଆଉ।
ମାନେ ଏକା ଯାଇଥିଲେ ନା ସ୍ୱାମୀଙ୍କ ସହ ଯାଇଥିଲେ?
ହଁ ଛୁଆ ସ୍ୱାମୀ।
ଆଜ୍ଞା।
ହୁଁ।
କଣ କଣ ବୁଲିଲେ କଣ କଣ ଖାଇଲେ ସବୁ କିଛି କୁହନ୍ତୁ?
କଣ ଗୁପଚୁପ୍ ପାମ୍ପିଡ଼ି ଚାଟ୍ ମୋମୋଜ ମୁଁ ଖାଲି ମୋମୋଜ ଖାଇଚି ଆଉ।
ଆଜ୍ଞା କିଛି କିଣାକୁଣି କଲେନି?
ନା।
ଆଜ୍ଞା। ଆଉ ଆଜ୍ଞା ପୁରୀ ରଥଯାତ୍ରାରେ ଯିବାର କିଛି ପ୍ଲାନ ଅଛି ନା କିଛି ନାହିଁ?
ନା ନା ଏବେ ମୁଁ ମାର୍ଚ୍ଚ ମାସରେ ଯାଇଥିଲି। ଏବେ ରଥରେ ଯିବାର ନାହିଁ।
ଆଜ୍ଞା।
ହୁଁ।
ଆଉ ଆଗକୁ କୁଆଡେ ବାହାରକୁ ଯିବାର କିଛି ପ୍ଲାନ ନାହିଁ?
ଦୁର୍ଗା ପୂଜାରେ ଯିବା କୁଆଡେ।
ଆଜ୍ଞା। ଯଦି ପୁଅଙ୍କର ପରୀକ୍ଷା ନଥିବ ତ ଯାଇପାରିବେ ନା?
ଦୁର୍ଗା ପୂଜାରେ ଛୁଟି ରହେ ନା ଆଠ ଦଶ ଦିନ।
ଆଜ୍ଞା ଆଜ୍ଞା ଆଜ୍ଞା ଆଞା ଦଶହରା ଛୁଟି ଦଶହରା ଛୁଟି ଥାଏ।
ତୋ ସେଇ ଟାଇମରେ ତାଙ୍କର ବି ଛୁଟି ଅଛି ତିନି ଚାରି ଦିନ ତ ଅଯୋଧ୍ୟ ବୁ କୁଆଡ଼େ ଯିବୁ ବୃନ୍ଦାବନ।
ଆଜ୍ଞା। ହଁ ଆଜ୍ଞା ବୁଲାବୁଲି କରିକି ଆସନ୍ତୁ। ଆଉ ଭାଇ ଆପଣଙ୍କ ବିଷୟରେ କିଛି କୁହନ୍ତୁ।
ମୋର ପ୍ରା ପୋଷ୍ଟ ଗ୍ରାଜୁଏସନ୍ ସରଲା ତାପରେ ମୋର ଦିହଜାର ପନ୍ଦରରେ ମୋର ବାହାଘ ଘର ତାପରେ
ଆଜ୍ଞା।
ଦିଟା ପୁଅ ଆଉ ପଛୁକୁ ଆଉ
ଆଜ୍ଞା।
ମୁଁ ଇକୋନୋମିକ୍ସରେ ପ୍ରୋ ପୋଷ୍ଟ ଗ୍ରାଜୁଏସନ୍ କରିଚି।
ଆଜ୍ଞା। ଆଜ୍ଞା ବାହାଘର ପୂର୍ବରୁ କିଛି ସ୍ୱପ୍ନ ନଥିଲା ଯେ କିଛି ଲାଇନରେ ଯିବାର ଥିଲା।
ମୁଁ ବ୍ୟାଙ୍କିଙ୍ଗ ପ୍ରିପାରେସନ୍ କରୁଥୁଲି ପରୀକ୍ଷା ଦୋଉଥିଲି ଉଁ। ଗମେଣ୍ଟ ଜବ୍ ପାଇଁ ତେରୁ ଇଚ୍ଛା ହେଲାନି ଛାଡି ଦେଇଚି ଏର ମୁଁ ଏବେ ଓଡିଶା ଗମେଣ୍ଟର ବେଶ ବ୍ୟାଙ୍ଗଲୋରରେ ଆର୍ ଆଇ ଆମ୍ ମିନ୍ ପକେଇଥି ଦେଇଥିଲି।
ଆଜ୍ଞା।
କିଛି ପଢୁନି ମୁଁ।
ଏ ପଢିବାକୁ ସମୟ କୋଉଠି ହବ ଯେହେତୁ ଘରଗ ଗୃହ
ହଁ ସେଇଆ ସେଇଆ।
ଆଜ୍ଞା ଘରର ସ୍ୱାମୀଙ୍କୁ ସମ୍ଭାଳତେ ପଡୁଥୁବ ଦୁଇ ପୁଅ ଅଛନ୍ତି ତାଙ୍କୁ ସମ୍ଭାଳତେ ପଡୁଥୁବ।
ଉଁ ହୁଁ।
ଆଜ୍ଞା ଘରୁ
ପଢାପଢି କରିକି ପ ପ ଦେଲେ ଲାଭ ଅଛି କିନ୍ତୁ ଦେଇକି ଲାଗୁଥିଲା କି ହଁ ପଢିଲେ ହେଇଯିବ। ମ୍ୟାଚ ମୋର ଟିକେ ହୁଏନି।
ଆଜ୍ଞା ଥରେ ଟିକେ ପଢିଲେ ହେଇଯିବ ଆପଣଙ୍କର ଯାହାହେଲେ ବି ଯାହା ଲାଗୁଚି।
ମାଥସ୍ ହୁଏନି ବାକି ସବୁ ହେଇଯିବ। ରଜୋନିଂ ଆଉ କମ୍ପ୍ୟୁଟର୍ ଆଉ
ଆଜ୍ଞା ରିଜୋନଙ୍ଗ୍ କିଛି କଷ୍ଟ ଲାଗେନି ଆପଣଙ୍କୁ?
ରିଜନିଂ ଓଡିଶା ଗମେଣ୍ଟରେ ବୋହୁତ ଇଜି ପଡେ।
ଆଜ୍ଞା।
କିନ୍ତୁ ଯଦି ସେଣ୍ଟ୍ରାଲ ଗମେଣ୍ଟ କି ଆଇ ବି ପି ଏସ୍ ପିଓ କ୍ଲର୍କ ଦେବେ ତାହେଲେ ରିଜନିଂ ବୋହୁତ ଡିଫିକଲଟ୍ ପଡେ।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା।
ଓଡିଶା ଗମେଣ୍ଟର ପୁରା ବେସିକ୍ ରିଜୋନିଂ ପଡିବ। ଅଁ ଯୋଉଟା କି ମତେ ମୋର ଟିକେ ଭୁଲଭାଲ ହେଲା ଏ ଯେ ମୁଁ ତ୍ ତ କିଛି ବିନା ପ୍ରିପାରେସନରେ ହୁଁ।
ଏଇ ଦି ଇଁ କିଛି ଦିନ ହେଲା ମୁଁ ଓଜେଇ ଦେଇଥିଲି ବିଟେକ୍ କରିବା ପାଇଁ ମାନେ ଡିପ୍ଲୋମା ମାନେ ଏବେବି ସରିଚି। ଉ ଓଜେଇ ଦେଇଥିଲି ବିଟେକ୍ କରିବା ପାଇଁ।
ଉଁ
ଆଜ୍ଞା ସେଠି ଯୋଉ ମ୍ୟାଥ କୋଶ୍ଚିନ ଆସଥିଲା ଆପଣ ଦେ କହିଲେ ବିଶ୍ବାସ କରିବେନି। ଗୋଟେ ଗୋଟେ ମ୍ୟାଥ୍ କୋଶ୍ଚିନ ଗୋଟେ ଗୋଟେ ପା ମାନେ ଗୋଟେ ଗୋଟେ ପାରାଗ୍ରାଫ ଭଳିଆ।
ଉଁ ହୁଁ।
ତାକୁ ଆଜ୍ଞା ମ୍ୟାମ୍ ହୁଁ କିଛି କହିବାକୁ ମାନତା କାଲକୁଲେଟର ନାହିଁ ମାନେ ହାତରେ ବି ଖାଲି ପେପର ଆଉ ପେନରେ କେମତି ସଲଭ୍ କରିବୁ ସେୟାକୁ କୁହନ୍ତୁ।
ସେଟା ତାର ଇଜି ଟ୍ରିକ୍ସଗୁଡା ଥାଏ ଆଉ କୋଉ ପୁରୁଣ କୋଚିଂ କଲେ ଜାଣିପାରିବେ ଯେମତି କି ଏବେ ପ୍ରଫିଟ୍ ଲସ୍ ପ୍ରଫିଟ୍ ଲସର କି ମନେକର ଏବେ ପର୍ସେଣ୍ଟ ଅଛି ପର୍ସେଣ୍ଟେଜ୍ ଏଇ ସବୁ ପଡୁଚି।
ଗୋଟେ ଗୋଟେ ଆଜ୍ଞା ଯଦି ଇଏ କରିପାରିବେ ତଥାପି ଗୋଟେ ଗୋଟେ ହାତର ଗୋଟେ ଗୋଟେ ପାପୁଲି ପୁରା ହେଇଯିବ ଏତିକି ବଡ ବଡ କୋଶ୍ଚିନ୍।
ହୁଁ। ତ ଆପଣଙ୍କୁ ରଫ ପେପର ଦିଅନ୍ତିନି କି?
ଆଜ୍ଞା ରବେ କରିଦିଅନ୍ତି କିନ୍ତୁ ଗୋଟେ କୋଶ୍ଚନ ଯଦି ଆପଣ ଯଦି ତାକୁ ପୁରା ସବୁ କରିବାକୁ ଚାହିଁବ ସେ ତ ପୁରା ଗୋଟେ ସୁଦ୍ଧା ପଳେଇ ବ
ହୁଁ ହୁଁ।
ଟାଇମ୍ ଡିରେସନ୍ ବି ଥାଏ ନା ଘଣ୍ଟେ କେତ
ନା ନା ସବୁ ଜିନିଷର ଇଜି ଟ୍ରିକ୍ ସବୁ ଥାଏୁ। ସବୁ ଆପଣ କ ଚିଙ୍ଗ କରିବେ ଯଦି ଜାଣିପାରିବେ। ଅପସନ ଦେଖୁ ଦେଖୁ ପିଲା ଟିକ୍ ମାରି ଦିଅନ୍ତି କି ଏଇଟା ଆନ୍ସର ବୋଲି।
ଆ ମୁଁ ବି ଆପଣ ଯେମିତି କହିଲେ ଏ ଯୋଉ ଦେଇଥିଲେ ଏବେ ଯୋଉ ଓଡିଶା ଗୋର୍ମେଟ ର
ହୁଁ।
ଆଜ୍ଞା। ମୁଁ ବି ସେମିତି ପଢାପଢି ଏତ ପାରିନି ତ ଡିପ୍ଲୋମା ପରେ ସେଟା ଖାଲି ଓଜେଇ ଦେଇ ଦେଇଥିଲି ଖାଲି ବିଟେକ୍ କରିବା ପାଇଁ।
ହୁଁ ହୁଁ।
ଆଜ୍ଞା।
ହୁଁ।
ଯେହେତୁ ଗୋଟେ ଇଏରେ ଅଛି ତ ସେ ଅଲଗା ଇଏ ରେ ପଢିଲାେଡକୁ ତ ଟିକେ ଅସୁବି ଯାଉ ସେ
ହଁ।
ମାନେ ଡିପ୍ଲୋମା ପଢୁଛି ତ ସେଇ ପେପର କ୍ଲିୟର କରିବାର ଅଛି ନା?
ହଁ।
ଆଜ୍ଞା। ତ ଅଲଗା ଯଦି ଓଝେଇ ପାଇଁ ଯଦି ପ୍ରିପାରେସନ କରିଥାନ୍ତି ତ ସେଏ ଟିକେ ଅଲଗା ଆଡେ ପଢିଥାନ୍ତେ ନା ସେଥିପ
ହୁଁ। କଣ ପଡିଲା?
ଆଜ୍ଞା କଣ କହିଲେ?
ନା ନା ମୁଁ ଟିକେ ପଢଉଥିଲି ତ।
ଆଜ୍ଞା। ଆଉ ଆଜ୍ଞା ଆପଣ ଖାଇ ଖୁଆକି ଆସିଛନ୍ତି ତ ପଢି ପୂଡ଼ାକି ଶୋଇବେ ବୋଧେ?
ହଁ।
କୋମର କାଲି କୋଉ ଏକଜାମ୍ ଅଛି?
କାଲି ତାର ଓରାଲ ଅଛି ଇଂଲିଶ ୱାନ, ହିନ୍ଦୀ
ଆଜ୍ଞା। ଦି ପୁଅଙ୍କର ଅଛି ନା ଗୋଟେ ପୁଅଙ୍କର?
ଗୋଟେ ପୁଅର ଆଉ ଗୋଟେ ପୁଅର ଆଜି ଥିଲା ଇଂଲିଶ ଆଉ ମା
ଆଜ୍ଞା।
ହୁଁ
ହଉ ଆଜ୍ଞା ଆପଣ ଘର କାମ ସହିତ ଯାହାକୁ ପୁଅ ମାନଙ୍କୁ ପିଲାମାନାନଙ୍କୁ ପଢଉଛନ୍ତି ସେଇଟା ତ ବହୁତ ବଡ଼ କଥା।
ଆଜି କାଲି ନ ପଢେଇଲେ ଚଳି ପାରିବାନି।
ଆଜ୍ଞା ସେଟା। ନାଇଁ ଆଜ୍ଞା ଆଜିିକାଲି ଜଣେ ଜଣ ବି ଅଛନ୍ତି କିଛି ଜ କହନ୍ତିନି ମାନେ ହଁ ପୁଅ ପଢିଲା କେତେ ପିଲା ପଢିଲେ କେତ ସେମତି ନାହିଁ। ଆପଣ ଯାହା ହଉ ସେତିକି ପଢ଼ାଉଛନ୍ତି ବୋହୁତ୍ ବଡ କଥା।
ଆଜିକାଲି ମାନଙ୍କୁ ଯଦି ନ ଦେଖିବା ତାଙ୍କର ବସିକ କେତେ କମ୍ପିଟିସନ ହେଲାଣି ତାଙ୍କର ବେସିକ ଷ୍ଟ୍ରଙ୍ଗ ହେଇଗଲେ ସେମାନେ ଉପରକୁ ଗଲେ ବଡ କ୍ଲାସ ରେ ପାଠ ପଢି ପାରିବେ ଏ ତ
ଆଜ୍ଞା। ହଉ ଆଜ୍ଞା ମୁଁ ରଖୁଛି ପରେ କେତେବେଳେ ଫାଙ୍କା ହେଲେ କଲ କ
ହଉ। ହ